ହଁ।
ହଁ କୁହ
ହଁ ଦିଦି କୁହ ଆଉ ଝିଅ ବାହାର କଲେ?
କଣ କହିଲେ ହଁ ଘିଅ ଏଇ ତାକୁ ଫୁଟେଇକି ତ ରଖିଛି। ତାକୁ ମୁ କରିବି ଆଉ ଥଣ୍ଡା ହେଲେ ଫ୍ରିଜ ରହିଲା ପରେ ଆଉ।
ହୁ ନଡିଆ ତେଲ ଲୋକ କରୁଛନ୍ତି ନା ନଡିଆ ରୁ?
ନା ମୁଁ କେବେ ବାଧା କରିନି କିନ୍ତୁ ସେଇଟା ବି କରିକି ଯି ତାକୁ ଗ୍ରାଇଣ୍ଡିଙ୍ଗ କରିକି ତାକୁ ବୋଧେ ହେଇଯିବ କ କଣ ମୁ କରିନି କାରଣ କରିବାକୁ ମତେ ବୋହୁତ
ହୁଁ। ତେଲ ଟା ବାହାର କରିସିଲା ଯୋଉ ନଡିଆରେ ଯୋଉ ଇଏଟା ଲାଗିିନଥାଏ କଡେଇରେ
ହଁ।
ଏଇଟା ଖାଇବା ପାଇଁ ଭଲ ଲାଗେ, ମାନେ ଘିଅ ବାହାର କରିସାଲା ପରେ ଯେମିତି ଲାଗେ।
ହଁ ଘିଅର ବି ମୋ ଶାଶୁ ଖାଆନ୍ତି ତାଙ୍କୁ ଭଲ ରୋଟି ଦେଇ ପକେଇ ଖାଆନ୍ତି।
ସେଇଟା ଭଲ ଲାଗେ।
ହୁଁ। ମୁଁ କେବେ ଟ୍ରାଏ କରିନି, କୋରିଆ
ମୁଁ ବି ସେମିତି ଗ୍ରାଇଣ୍ଡର ରେ ଗ୍ରାଇଡିଙ୍ଗ କରି କରୁଛନ୍ତି କିନ୍ତୁ ଗ୍ରାଇଣ୍ଡର ସାରା ହେଇଯାଏ। ଏ ଖାଲି ତେଲିଆ ତେଲିଆ ଲାଗୁ ମୁଁ ବି ଗ୍ରାଇଣ୍ଡର କରି ଏଇଟା ଇଜି ବୋଲି ମୁଁ ଯୋଉଟା ବେଶୀ କଷ୍ଟ ସେଇଟା କଲେ
ରାତି ଖାଇବା ଟା ଲେଟ୍ ନା?
ହଁ ଆମର ଏଗାର ଟା ସାଢେ ଦଶଟା, ଦଶଟା ବେଳକୁ ମୋ ଝିଅ ଖାଏ। ଆଉ ଘରେ ଆମେ ସବୁ ଖାଇଲା ବେଳକୁ ସାଢେ ଦଶ ଟା ହେଇଯାଏ। ମୁଁ ଏଇ ଝିଅକୁ ମୋ ଶାଶୁଙ୍କୁ ଆକୁ ଏକାଥରେ କାଢି ଦିଏ। ମିଟିଙ୍ଗ୍ ୟାଙ୍କର ଆକଚୁଆଲି ନାଇଟ୍ ସିଟ୍ ତ।
ହଁ ହଁ।
ମୋ ହଜବେଣ୍ଡ ଙ୍କର ତ ଘରେ କାମ କରୁଛନ୍ତି। ତାଙ୍କର ୱାର୍କ ଫ୍ରମ୍ ହୋମ୍। ସେଇଥିପାଇଁ ସେ ମିଟିଂ ଫିଟିଂ ।
ଅ ହଁ।
ଦେଲା ପରେ ମୋ ଝିଅ ତ ଅଧଘଣ୍ଟେ ଖାଇବ। ତାକୁ ଦେଲା ପରେ ମୁଁ ବି ଖାଏ ଆଉ। ମୋର ସବୁବେଳେ ଶୋଇଲା ବେଳକୁ ବାରଟା। ମୋ ଝିଅ ଗପିବ ସେ ଶୁଣିବ ଭଜନ ଶୁଣିବ ଶୋଇଲା ବେଳକୁ ଡେଲି ବାରଟା।
ହୁଁ ହୁଁ। ଆଉ ଯଦି ଫାଙ୍କା ଟାଇମ୍ ରେ କଣ କରିବାକୁ ଭଲ ଲାଗେ?
ଫାଙ୍କା ଟାଇମରେ ମତେ ମୋବାଇଲ ଦେଖିବାକୁ ଭଲ ଲାଗେ। ଆକଚୁଆଲି ଫାଙ୍କା ଟାଇମ୍ ମତେ ଏତେ ହୁଏନି। ମୁଁ କିଛି ନା କିଛି ଗୋଟେ ଚାଲିଥିବ। ଏଇ ଝିଅ ପାଇଁ ଟିକେ ଜାମ୍ ବନେଇଦବା, ଲଡୁ ବନେଇଦବା। ତାପରେ ମୋର କିଛି ନା କିଛି ଚାଲିଥିବ ଆଉ। ଆଉ ଫାଙ୍କା ଟାଇମ୍ ।
ଆଉ ବାହାରକୁ ଆସିଲେ କିଛି ଖାଆନ୍ତି ନା ବାହାର ଜିନିଷ ମୋମୋ
ମଇଦା ଟା ।
ସବୁବେଳେ ସ ସପ୍ତାହରେ ଥରେ ଖାଇବା ଟା ନି ଖାଇଲେ ବି ଚଳିବ ସବୁବେଳେ ଖାଇବ ଖାଇଲେ ପେଟ
ଚା କୁ ବିସ୍କୁଟ ଆଗ ଖାଇବି। ତାପରେ ଯୋଉ କଥା। ଆଉ ତମୁକୁ କଣ ଭଲ ଲାଗେ?
ମତେ ସବୁ ଭଲ ଲାଗେ। ବାକି ଆଇଁଷ କୁ ଛାଡି ଦେଇକି ଯାହା।
ହଁ ଆଇଁଷ ଖାଉନ। ଇଛା ହଉନି ଆଉ।
ଆଇଁଷ କୁ ଛାଡି ଦେଇକି ଆଉ ସବୁ ଭଲ।
ବେଶୀ ଘର ଖାଇବା ଟା ଭଲ ଲାଗେ। ମାନେ ବାହାର ଅପେକ୍ଷା।
ଆଉ ବେଶୀ ତ ଖାଇତେ ଭଲ ଲାଗେ ପଖାଳ ଆଉ। ଆମେ ଯି ଯଦି ମୋମୋ ଗୁପଚୁପ ଯଦି ବି ଥୁଆ ହେଇଥିବ ତାନେ ମୁଁ ସାଇଟ୍ କରି ପଖାଳକୁ ହିଁ ଚୁଜ୍ କରିବି।
। ପଖାଳ ଏଠି ଡେଲି ପଖାଳ ହଉଛି। ସେ ଡେଲି ପଖାଳ ଖାଆନ୍ତି ଡେଲି। ତାଙ୍କୁ ଥଣ୍ଡା ହଉ ଯାହା ହଉ ନ ଖାଇଲେ ତାଙ୍କୁ ଯଦି ଜର ପାଇଁକା ଡକ୍ଟର ମନା କରିଥିବ ଇଏ କିନ୍ତୁ କହିବେ ନା ନା ମତେ ଟିକେ ବା ଦେଇ ଦିଆ ମୁଁ ଖାଇ ଦିଏ ମୁଁ ଝିଅ କୁ ଆଉ ଯଦି ଭାତ ଗୋଟ ନଥିବ ସେ ।
ରାତିରେ ଟିକେ ସଜ ପଖାଳ ଖାଇ ଦେଇକି, ପେଟେ ସଜ ପଖାଳ ଖାଇଦେଇିକି ଶୋଇବେ ନିଦ ପୁରା ମାନେ ବହୁତ ବଢିଆ ନିଦ।
ମୁ ଆକ୍ଚୁଆଲି ଥରେ ହିଁ ଭାତ ଖାଏ। । ।
ମତେ ଯଦି ଦିନ ସାରା କିଏ ପଖାଳ ପଖଳ ଯଦି ମତେ କିଏ ଦିନ ସାରା ଦବ ଖାଇତେ ମୁଁ ଖାଇଦେମିି। କିଛି ମାନେ
ପଖାଳ ଦିବସ ହେଇଗଲା ଗୋଟେ ଆଉ। ପଖାଳ ଆଉ ଟିକିଏ ପଖାଳ ଦିବସ ପାଳନ କରୁଥିଲି।
ହୁଁ।
ପ୍ରଧାନ ଖାଦ୍ୟ ପଖାଳ। ପଖାଳରେ ବି ବହୁତ ପ୍ରୋଟିନ ରହୁଛି । ।
ମୋର ରାତି ଦିନ ଚବିଶ ଘଣ୍ଟା ପଖାଳ।
। ଯାହା ହେଉ ଦେହ ରେ ଯାଉଚି ସେଇଟା ବହୁତ ବଡ଼ କଥା।
ନା ମୋର ଦେହରେ ପଳାଏ। ମୋର ସେମିତି ଥଣ୍ଡା ଫଣ୍ଡା କିଛି ଧରେନି।
ପଡ଼ି ଯାଇଚି ସେଥିପାଇଁ। । କି ରାତିରେ ବି ଆଉ ଏଇ ଖରାଦିନେ ସେ ଆଉ ରୁଟି ମତେ ପଖାଳ ଦେଇ ଦିଆ ମୁଁ ଖାଇ ଦେବି। ।
ଆଉ କଣ ରୋଷେଇ?
ଆଜି ଆମର ତଡକା ହଉଚି। ତଡକା ହଉଛି ମାନେ ତା ସାଙ୍ଗରେ ମୋ ପାଇଁ କଢା ହେଇ ଯିବ ମୋ ଶାଶୁ ଙ୍କ ପାଇଁ କଢା ହୋଇଯିବ। ଇଏ ଆଙ୍କର ଅଣ୍ଡା ତଡକା। ହଁ । ତେଣୁ ମୁଁ ମଙ୍ଗଳବାରେ ସାଧା । ଅଣ୍ଡା ତଡକା । ।
ଆଉ ତୋର ହୁଁ। ଆଉ ତ ରଜ କେତେ ଦିନ ରହିଲା ତାପରେ ଏଞ୍ଜୋୟ କରିବି ରଜ ପୁରା।
ହଁ ରଜର ପୂର୍ବ ଦିନ ମୋ ଝିଅର ବା ଏଇ ବାର ତାରିଖ ଦିନ ହଁ। ସେଇ ଦିନ ତାର ତିନି ବର୍ଷ ହଉଚି। ଏମିତି ଆଉ ହଁହଁ।
ଆପଣଙ୍କର ସେଇଦିନ ଠୁ ରଜ ଆରମ୍ଭ? ଝିଅ ବାଡେ ମାନେ ସେ ଦିନ ରଜ।
ଆଉ ପାଞ୍ଚ ତାରିଖରେ ଚାରି ତାରିଖ ସଜ ହେବେ ନା କଣ ହଉଚି?
ହଁ ରଜ ଏବେ ଆଉ ପାଞ୍ଚ ଦିନି ବି କେହି ପାଳୁନାହାନ୍ତି ସବୁ ସେଇ ତିନି ଦିନି।
ହଁ ମା ଆଉ ବରଷା କଣ ଆଗ ଭଳିଆ ଆଉ ଅଛି।
ଆଗରୁ ପୁରା ଅଳତା ନାଇ କି ପୁରା।
ହଁ ଅଳତା ମେହେନ୍ଦି ମୋର ଯେତିକି ଖଣ୍ଡେ ଅଛି ମୋ ଭଉଣୀ।
ଆଗରୁ ତ ଆମ ଟାଇମ ର ସେ ଯୋଉ ମେଞ୍ଜୁଆତି ପତ୍ର ଯୋଉ ଇଏ ପତ୍ର ସବୁ। ଛ କୁଟା ଯୋଉ ଛ ଇଏ ସବୁ ଆଣିକି ସବୁ ବା ବାଟିକି ଚା ପତି ଏରା ସବୁ ବାଟିକି ଆମେ ସବୁ ଲଗଉ ହାତରେ।
ମୋ ମମି ତ କୁକୁମ ଲଗେଇଦବୁ ତ କୁକୁମ ଲଗାନ୍ତି କୁ କୁ ଲଗା ମୁଁ ବଡ଼ ହେଲା ଯାଏ ବି ମମି କହିବ ହଁ ମୁଁ ଗୋଟେ ଲଗେଇଦିଏ ମୁହଁକୁ। ହଳଦିଆ, ଧଳା ଆଉ ନାଲି ସବୁ ଆସେନି? ହୁଁ ସେଇଟା ଲଗେଇଦବ ତୁମାକାବୁ ହବ।
ଉଁ ହଁ।
ଖାଲି ଲଗେଇ ଦିଏ ଆଉ ମୋ ହାତ କୋଉଚନ୍ତି କଚେ ପୁଅ ଆସ୍
ଏବେ ଆଉ ମେହେନ୍ଦୀ ଅଳତା ଏବେ ଆଉ କିଛି ନାହିଁ।
ହଁ ଅ ଆଗୁରୁ ରଜ ମାନେ ଗାଁମାନେ ତମ ସେପଟେ କେମିତି ରଜ ହୁଏ?
ଆମ ଏପଟେ ବି ସେମତି ମାନେ ନର୍ମାଲ। ଦୋଳି ଫୋଳି ଲାଗେ ଏମତି ବେ
ଏରିଆକୁ ସହର ଟାଇପ୍ ର।
ଆଜ୍ଞା?
ଅ ମୁଁ ଅଇଲି ତମ ତମ ଏରିଆଟା ଗାଁ ଟାଇ ଗାଁ ଏରିଆ ନାଁ ସହର ଟାଇ
ନାଁ ଆମର ଗାଁ ଏରିଆ ନୁହଁ ବି ସହର ମାନେ ମଝି ମଝିଆ ଆମର ମାନେ ଏନ୍ ଏଚ୍ ସାଇ ଏନ ଏଚ ପାଖ ନା।
ହଁ ହଁ ହଁ।
ଉଁ।
ବାଉଁ ସ ବୋଳି ହେଇଥାଏ କି ରଶି ସବୁ ପ୍ର ବାଉଁଶ ଦୋଳି ହୁହଏ ନା ଦଶୀ ଦୋଳି ହୁଏ।
ହଁ ବାଉଁଶ ରସି ଆଉ ଯୋଉ ହାତରେ ସବୁ ଯୋଉ ଚକି ଦୋଳି ତିଆରି କରନ୍ତି।
ଆଛା।
ହଁ ବଡ ବଡ ତୋଳି ଲାଗେ। ମାନେ ଏକା ସାଙ୍ଗରେ ତିନି ତିନି ଜଣ ବସିବେ ଦି ଜଣ ଠିଆଇକି ହେଇ ପୁଚି ମାରିବେ ଆଉ ଆଣ୍ଡ। ହଁ ମନେ ପୁଅ ଛୁଆ ଯେତେବେଳେ ପୁଚ ମାରିବେ ହେତେବେଳେ ଡର ସେ ଦୋଳି ପୁରା ଯୋଉଭଳିଆ ଡାଳ ହଲୁଥୁବ ପୁରା।
ଝିଅ ମନେ ଅପେକ୍ଷା ପୁଅ ମାନ ବେଶି ଦୋଳି ଖେଳକୁ ଲାଇନ୍ ଲଗେଇଥିବେ।
ପୁଅ ଛୁଆ ମାନେ ପୁଚୀ ମାରନ୍ତି ସେଠି ଝୀଅଛୁଆ ବସିବେ ସେ ପୁଛିି ମାରିବେ।
ଆ କବା୍ଡି ଖୋଖୋ ଏସବୁ।
ହଁ କବାଡି ଖେଳ ହୁଏ ତାସ୍ ହୁଏ ଲୁଡୁ ସ୍ତ୍ରୀ ଲୋକ ମାନେ ବସି ଲୁଡୁ ଖେଳନ୍ତି। ଏଆ ଆଉ ରାତିକି ରୋଷେଇବାସ ନଥାଏନା ପିଠା ପଣା ଖାଇକି
ହଁ। ଏଟାପା
ତାପରେ ରଜ ସରଗିଲା ପରେ ଫା ଫାଙ୍କା ଫାଙ୍କା ଲାଗେ। ସବୁ ପୂଜା ପର୍ବ ସେଆ କେମିତି ଆସିକି କେମିତି ପଳେଇବ ଜଣା ପଡ଼ିବନି।
ଦଶହରାରେ ସବୁ ମଜା ଲାଗେ କିନ୍ତୁ ଆସିକି ପଳେଇବ ଜଣା ପଡ଼ିବନି।
ଅପେକ୍ଷା କରିକି ଅପେକ୍ଷା କରିକି ରହିଥିବେ କେତେବେଳେ ଆସିବ କେତେବେଳେ ଆସିବ ବାସ୍ ଆସି ପଳେଇବ ଜଣା ପଡ଼ିବନି ହୁଁ।
ସବୁ ହଉ ଠିକ୍ ଅଛି।
ସେଇତ ଗୋଟେ ଟାଇମରେ ଖୁସି ଆଉ।
ଓ ହଁ ହଁ ହଁ ହଉ ପରେ କରିବୁ ଉଁ।
ହଉ ଦିଦି ମୁଁ ରଖୁଛି।